ହାଲୋ କଣ କରୁଛୁ?
ଏ ଅଛି ଆଉ ଏଇଠି ଅଛି ଆଉ କଣ କରୁଛୁ?
ଡୁଟି ରେ ନା ବାହାରେ? ବ୍ଲୁତୁଥ୍ ଦେଇଛୁ କି?
ହୁଁ।
କାଡିଦେ ହୁଁ। ବ୍ଲୁ ଟୂଥ ଦେଲା ଆବାଜ୍ କ୍ଲିଅର ଆସୁନି। ହୁଁ ହୁଁ। କଣ କରୁଛୁ? ଡୁଟିରେ ହୁଁ। ଡୁଟିରେ ହଁ। ଉଁ ହୁଁ।
କହୁନୁ
ଖାଇଥିଲୁ ପା ଗାଧୁଆଳେ
ଗାଧୁଆଳେ ଖିଆ ହେଇଥିଲା କଣ ହଁ ହଁ ଭାତ
ହୁଁ।
ହଁ ଡାଲି ଏଠୁ କୋବି ଆଳୁ ଭଜା ହେଇଥିଲା କିନ୍ତୁ ଆମେ ଉୁଁ ଆମେ ସବୁ ଏଗୁୁରା କିଛି ଖାଇନୁ।
ଆଉ?
ମୁଁ ମୋର ଚୁଡା ଦହି ଆଉ ଇଏ କଣ କରୁ ତ ଆଉ କଣ? ମ ସେଇଟା ଯୋଟା ଦହି ବିସ୍କୁଟ
ଉ ହୁଁ।
ହୁଁ।
କାଇ ଭାତ ନା ହେଇଛି।
ଟେଷ୍ଟ କରିପାରୁନି କିଛି।
ଟେଷ୍ଟେ ହେ
ସେ ଯାହା ରୋଷେଇ କରୁ ଟେଷ୍ଟ କରିପାରୁନି ତ ମୁଁ ସେଇଥିପାଇଁ କରୁନି। ହଁ ଆମେ କଲାବେଳକୁ ଭଲସେ କର ସେଟା କରଥା ହ ସିଜିକି ଥୋଇଲା ଭଳିଆ ଇଏ କଲା ଭଳିଆ
ଓ ହୋ ମାନେ ମନ ଧ୍ୟାନ ଦେଇକି ରାନ୍ଧୁନାହାନ୍ତି ଆଉ।
ଆ ବିରକ୍ତିଆ ଲାଗୁଛି କହି ହଉନି କିଛି। କହିହଉନି କି ଶହିହଉନି ଯେ ଆମ ଅବସ୍ଥା ବି ସେୟା।
ମାନେ କଣ ତେଲ ମସଲା ଦେଇକି ରାନ୍ଧୁନାହାନ୍ତି କି?
ଆରେ ସେ କଣ ପକଉଛନ୍ତି କେଜାଣି?
ହୁଁ। ତେଲ ମସଲା ହୁଁ। ତେଲ ମସଲା ଦେଇକି ରାନ୍ ହେଇ ହନ୍ତା।
ହଁ।
ହୁଁ
ସେ କହୁଛନ୍ତି ତେଲ ମସଲା ଦେଲା ବେଳକୁ ଦେହ ପାଇଁ ଖରାପ ଏତେ ତେଲ ମସଲା
ହଁ।
ଆ ନିଜେ ତ ଯୋଉ ଭଳିଆ ରୋଷେଇ କରୁଛ ଛାଡ। ନ କହିବା ଭଲ।
ଦେହକୁ ଜଗିଛନ୍ତି ଆଉ, ହୁଁ, ଦେହକୁ ଜଗିଛନ୍ତି ପୁରା।
ଉଁ, ଦେହକୁ ଏମିତି ଜଗିଲେ ଆଉ କଣ, ତମ ପୁରା ଇଏ ହେଇଯିବ।
ହୁଁ।
କଣ ସା କିଛି କଣ ସେ ଉଁ। ଆଜି କଣ? ହଁ ସେୟା। ମୁଁ ଇଚ୍ଛା ହେଲେ ଖାଉଛି, ନହେଲେ ନାଇଁ ନ ଖାଉଛି।
ହୁଁ, ହୁଁ।
ଆଜି ରାତି ପୁଣି ତାଙ୍କ ପାଳି, ମୋର ଭାବିତି ଚିକେନ୍ ଶହେ ଟଆଁ ର ଯିବି ନେଇ ଆସିବି। ବାସ୍! କଷିଦେବି, କଷି ଦେଇ ମୋର ଖାଇଦେବି।
ସେ ଖାଇବେନି।
କିଏ?
ତାଙ୍କୁ ଦଉନୁ।
ନାଁ।
ନା ଯେତେବେଳେ ଯା ଇଛା, ଯାର୍ ଇଛା, ହବ ଆଣିକ କରି ଖାଇପାରିବ।
ସେମିତି କିଛି ନାହିଁ, ଯଦି ତତେ ଖାଇଆକୁ ଇଛା ହବନି, ତୁ କହିବୁ ନା ମୋର ଚିକେନ୍ ଖାଇ ଥାଉ ତମେ ସାଧା ଖାଅ। ଏଟା ତୁ ତ ପଇସାରେ ଆଣିକି ଖାଇବୁ ଆଉ।
ଓହୋ! ତେଲ ମସଲା ସବୁ ମେସ୍ ରୁ। ଉ ହୁଁ, ଏ ଆଜି ଗୋଟେ ଆଡ୍ ଜେଷ୍ଟ କରିଦେ, କାଲିକିତ ଖାଇବ ଆଉ।
ମୁଁ ଦେଖ! ସେ ଆଡ୍ ଜେଷ୍ଟ ବା ହଉନି, ଏମିତି ଇଏ କରୁଛନ୍ତି।
କରିଦିଅ କାଲି ଆଇଁଷ ବାରି କରିବାକୁ, ସେମାନେ ଖାଇବେନି ଗୋଟେ ତା'ପରେ ତାଙ୍କ ଖାଇବା ଉପରେ ସମସ୍ତଙ୍କ ଲୋଭ ଥିବ। ହୁଁ, ଦେଶକୁ ଦବୁନା ନା!
ଭାଇ ଖାଉ ନାନ୍ତି ତ ଶନିବାରେ।
ଅଁ, ହଁ।
ଭାଇ ଶନିବାରେ ଖାଉନାହାଁନ୍ତି। ସେଇଟା ହେଲା କଥ୍। ନାଇଁ ବା ସେ କଣ ବ୍ୟସ୍ତ ଅଛି କି? କଣ ଅଛି କେଜାଣି? ସେ ଟୋଟାଲି ଫୋନ୍ ହିଁ ଉଠଉନି।
କହିବୁ ଏତେବେଳକୁ ଫ୍ରି ଏତଅଳକୁ ଆଉ ବ୍ୟସ୍ତ ରହୁନୁ।
କାମ କରିବି ନହେଲେ। ହେ, ମୁଁ କହିବି ମୋ ଫୋନ୍ ଟା ଦେଇଦେ, ତୁ ଯେତେଥର ବ୍ୟସ୍ତ ରହୁଛୁ ରହ।
ଏ ହେ ହେ, ହୁଁ।
ଏ ଛାଡ଼!
ହଁ, ମୁଁ କ ଯୋଉ ଇଏ କରିଦେବି, ସାକ୍ଷୀ ହେରିକାଙ୍କ ନମ୍ବର ଦେବି ହେଲା। କଥା ହେଇଯିବୁ ଆଉ। ସାକ୍ଷ୍ସୀ ବା ଯୋଉ, ଯିତୁ ଭଉଣୀ ସାକ୍ଷ୍ସୀ, ସୋନି ଏ ଯଉ ନାଣ୍ଡୁ। ହୁଁ, ଗପିବୁନ୍ ଟାକ୍ସ କଂପ୍ଲିଟ୍। କରି ଦେଇଥାନ୍ତୁ, ତୋର କଣ ଅଛି?
ଆ ଦିନେ ନାଇଁ, କାଳେ ନାଇଁ, ଗହ୍ମା ପୁନେଇରେ ମାଇଁ।
ହଁ, କହିବେ ଦକାରେ, ବିଲି ଫୋନ୍ କଲେ ନାଇଁ।
କଣ ଦକାରେ? ଉଁ ସ, ଏ ମାଗିକି ନେବେ ନମ୍ବର ତୋର। ସେ ଜାଣିଗଲେ ନା କଁ?
ହଁ, ସେ ଜାଣିଚନି ନା, ଯେହେତୁ ମୁଁ କହିଛି ତାଙ୍କୁ।
ସାମ୍ନ ମାନେ କଣ କହିଲୁ? ଏତେ ଥର ଯାଇଛି କହୁନ ମାନେ ଫ-ଫ୍ରଣ୍ଟରେ ଆସିକି କଥା ହେଇନାହାଁନ୍ତି, ଫୋନ୍ ରେ କଥା ହେବି ବସିକି, ମୋ କାମ ନଥିଲା।
ହୁଁ। ଏ ଛାଁ ନାଗିନ୍ ଦେଲେ କଥା ହେଲେ, କଥା ହେଇଯିବୁ କଣ ଅଛି?
ଦେଖା ଆ ସେତଅଳକୁ।
ହୁଁ- ହୁଁ ଆଉ ଫ୍ରି ହେଲେ ଦେଖିବୁ ଆଉ।
ହୁଁ।
ହୁଁ- ହୁଁ ରିଚିର ତ କଲ୍ କଣ ରିସିଭ୍ ହଉନି। ସେ ରିସିଭ୍ କରିବନି, ତାର କଥା ବଡ ବଡ କିନ୍ତୁ କାମ ପ୍ରବ ମାନେ କାମ ଆଉ କଥା ପ୍ର ପ୍ରବଳ କାମ ଦୁର୍ବଳ ତାର ସବୁ।
ହ।
ତାକୁ ଗୋଟେ କାମ କହିବୁ ସେ କରିପାରିବନି, କଥା କିନ୍ତୁ ଗପିବ କହିବ ମୁଁ ସବୁ ଜାଣିଚି।
ହଁ ହେଲା ଭଲ କଥା ସେଟା କଣ ହେଲା ହେଠୁ।
ସେ ସବୁ ଜାଣେ, ଜାଣିନି ସାଧାରଣ କଥାଟା ବି ଜାଣିପାରୁନି। ତାପରେ ଆଜି ଆଉ ମଟୁନ ମଣ୍ଟୁନନା ଆଉ କଲ୍ କରିପାରିବନି? ତୁ ଏଇଥର ତାରି ସାଙ୍ଗରେ କଲ୍ କରି କଥା ହେଇଯିବୁ ଆଉ। ସେ ଆଉ କଲ୍ କରିପାରିବନି, ତାର ଟାକ୍ସ ପୁରା ହେଇଗଲାଣି ହେଲା।
ସେ ଆଉ କଲ୍ କରିପାରିବନିି କାହା କତିକି?
ନା ତାର ହେଇଗଲାଣିି ପୁରା କଂପ୍ଲିଟ୍। ଏଥର କଲ୍ ତିରିଶଟା କଲ୍ କରିପାରିବ, ତାପରେ ଉଠେଇ ବି ପାରିବ କଲ।
ଆଚ୍ଛା।
କଣ ତାଙ୍କ ଗ୍ରୁପ ପିଲାଙ୍କ ଇଏ ଦବା ପାଇଁ ଗୋଟେ
ଏ ବ୍ୟସ୍ତ ଅଛି ଡିଉଟି, ବ୍ୟସ୍ତ ଅଛି ଦବ ଆଉ। ତୋର ତ ଯୋଉ ଟାଇଟ ବଳୁଛି ତୁ ମାଗୁଛୁ ନନାକୁ ଆଉ। ହୁଁ। କାଲି ଅଛି, କାଲି ଦି ଦିନ ମାନେ ଚାରିଟା ଖଣ୍ଡେ ଏକାଥରେ କମ୍ପ୍ଲିଟ୍ କରିଦେ। କାଲି ଟାଇମ୍ ନାଇଁ ଛୁଟି।
ଆମର ଛୁଟି ଫୁଟି, ସେଗୁରା କିଛି ମାନେ ଛୁଟି ଅଛି ସତ, କିନ୍ତୁ ଆମେ କାମ ରଖୁ ଦଉଛୁ।
ହୁଁ।
ଆମର ଓ ଟି ଦରକାରେ।
ଓ ଟି ଚାଲିଛି କି?
ଆଁ?
ଏଇନେ ଓ ଟି ଚାଲିଛି କି?
ହୁଁ।
ମୁଁ କହିଲି ଏଇନା ଓ ଟି ଚାଲିଛି?
ହଁ ବା।
ହୁଁ- ହୁଁ। ଆଉ କଣ, କଥା ହେଇନ ଘର
ହୁଁ।
ଘରେ କଥା ହେଇନୁ?
ଏଇ ତୁ ଏ ତୋ ତୁ କଲ୍ କରିବା ପୂର୍ବରୁ ବୋଉ ଏଇଖୀନା କଲ୍ କରିଥିଲା, ମୁଁ ତାକୁ କରିଥିଲି।
ହୁଁ।
ତୁ କଲ୍ କରିବୁ ବୋଲି ମୁଁ ତା ଫୋନ କାଟି ଦେଇଥିଲି, କରିକି କଥା ହେବି ଆଉ।
ହଁ- ହଁ। ମୁଁ ତ କଲ୍ କରିବା ପୂର୍ବରୁ କହିବି, କଲ୍ କରୁଛି ବୋଲି। ନହେଲେ ତାପରେ କରିବୁ ଆଉ ।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
କଲ୍ କରିବା ପୂର୍ବରୁ କହିବୁ, ମୁଁ କଲ୍ କରୁଛି। ଜଣେଇକିନା କଲ୍ କଲେ, ରିସିଭ୍ କରିହବ। ରିସିଭ୍ କରି ହଉନି ନା।
ତମର ଏ ସିଷ୍ଟମ ଅଛି, ମୋର ସେମିତି କିଛି ନାହିଁ।
ଆରେ ବାଇଚାଞ୍ଚେ ଉଠେଇ ଜଣେ ନ ପାରିଲା କଲ୍ ଟା ଖରାପ ହେଇଯାଉଚି ନା। ତୁ କଣ କରୁଥିବୁ ଧର ଉଠେଇ ହଁ।
ଗଣା ଏ ମାନେ ସେ ଗଣି ଦଉଚି ସତ କିନ୍ତୁ ତା ବାବଦରେ କିଛି ମିଳୁନି।
ହୁଁ ପୁଷ୍ଟି ଗଲା କୁଆଡ଼େ?
ପୁଷ୍ଟି ଡିଉଟି ଯାଇଚି ପା।
ତାର ଡିଉଟି କରୁଚି ଦିନ ଡେ ସବୁ ନାଇଟ୍ ସବୁ।
। କଣ କେତେ ଘଣ୍ଟା ଡ୍ୟୁଟି କରୁଚି ତା ଗାଣ୍ଡି ମୁଣ୍ଡ ନାଇଁ।
କେତେ ପାଉଚି କଣ ଦରମା?
ସେ ହେଠି କଣ ଟଙ୍କା ଅଠର ହଜାର ଖଣ୍ଡେ ପାଉଚି ନା କଣ।
ମାନେ ଓଭର୍ ଡ୍ୟୁଟି ଫ୍ୟୁଟି ଅଛି ନା ନାଇଁ ଓଭର୍ ଡ୍ୟୁଟି କିଛି ନାହିଁ ତାର?
ନା ନା ଓଭର୍ ଡ୍ୟୁଟି ଛାଡି଼କି ହବ ଅଠର ହଜାର। ଅଠର ହଜାର ନା ବାଇଶି ହଜାର ଏମିତି ଗୋଟେ କଣ ଗୋଟା ତ କହୁଥିଲେ। ହେଲେ ସିକ୍ୟୁରିଟି କାମ ସିକ୍ୟୁରିଟି କାମ ବା।
ଠିଆ ହଉଚି।
ଚେ ଠିକ୍ ନାଇଁ ତା ତାଙ୍କର ଠିକ୍ ନାଇଁ କୋଉ ଜାଗାରେ ପଡ଼ିବ।
ମାନେ?
ସେ ମାନେ କମ୍ପାନୀ ଅଣ୍ଡରରେ ରହୁଛନ୍ତି ନା। ହଁ। କେତେବେଳେ ତାଙ୍କର ଗାଡ଼ି ଲୋଡିଂ ରେ କେତେବେଳେ ତାଙ୍କର ଏଥିରେ, ତାଙ୍କର ଏସବୁ ଜିନିଷ ରେ ଠିକ୍ ଠିକଣା ନାହିଁ ଆଉ।
ଉଁ ହୁଁ। ଭଲ। ।
ରାତିକୁ କଣ କରିବ ଖାଇବାକୁ?
ରାତି କଥା ଚିନ୍ତା ହେଇନି ଦେଖିଆ। ଆ
ଏ ପର୍ଯ୍ୟନ୍ତ ହେଲାଣି ଚିନ୍ତା କରିନ।
ନା। ରାତି ହେଇଲାଣି ରାତି କଥା ଚିନ୍ତା କରିବା ସାତଟା ପରେ ଆଠଟା ପରେ।
ଆଉ ସେତେବେଳେ ପୁଣି କଣ ଟା ଥିବ ରୋଷେଇ ଖାଣି
ଯା ଥବ ତା କରିଦେବି ସଇଲା। ଯା ଥବ ତା ହବ। ହୁଁ। ଖାଇବ।
କିଛି କହୁନି?
ସିଏ କଣ କହିବ। ତାର ଯୋଉଟା ହେଲେ ଚଳିବ ଯୋଉଟା ନହେଲେ ଚଳିବ। ହୁଁ।
ଆଉ କ
ହୁଁ ନାଇ ଆଉ କଣ। ପଅରଦିନ ଜ୍ୟେଷ୍ଠ ପୁନେଇ। ତମର ସେଠି ହବନି ଏଥର ରଥ? ତମର ରଥ ହବନି କି?
ହୁଁମ ଯିବୁ ତ ଆମେ ସବୁ ବର୍ଷ ଯାଉଚୁ ଏ ବର୍ଷ ବି ଯିବୁ।
ହୁଁ। ହଉ ହଉ ଯା କଣ କର ପରେ କରିବୁ ଫୋନ ଆଉ। ହଉ।